ମାଇଁ ନମସ୍କାରରେ।
ମୋ କଥା ଶୁଭୁଛି?
ଆଜ୍ଞା ଶୁଭୁଛି। ନମସ୍କାର ଆଜ୍ଞା। ଆଉ କଣ କରୁଛନ୍ତି?
ଆଜ୍ଞା ମୁଁ ଏବେ ଆମର ନଈ ପଠାରେ ବସିଛି। ଏଠି ଆମର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ନଦୀଟି। ସେ ନଦୀରେ ଅ ସବୁ ଗାଈ ଗୋରୁ ଚରୁଛନ୍ତି।
ଆଜ୍ଞା।
ଗାଈ ଗୋରୁ ଚରୁଛନ୍ତି ଆଉ ନଈରେ ସବୁ ପାଣିରେ ସବୁ ମାଛମାନେ ଖେଳୁଛନ୍ତି ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦୃଶ୍ୟକୁ ଉପଭୋଗ କରୁଛି। ଆଉ ଆପଣ?
ଆଜ୍ଞା। ମୁଁ ଏଇଠି ବାହାରେ ବୁଲୁଛି ଆଉ। ଆମର ତ ନଦୀ ନାହିଁ ନା କୋ ନାଳ ନାହିଁ କୋଉଠିକି ଯିବୁ ଆଉ ଏଇି,
ଆଜ୍ଞା ନିଶ୍ଚିନ୍ତ ଆଜ୍ଞା। କୁହନ୍ତୁ ଆଉ ଆପଣଙ୍କର ଆଜି ଦୈନନ୍ଦିନ ଜୀବନରେ ସବୁ କଣ ହେଲା ଟିକେ ସେ ବିଷୟରେ ମତେ ଟିକେ କହିବେ କି?
ଦୈନନ୍ଦିନ ଜୀବନରେ ସେମିତି ସକାଳୁ ଉଠିବା ନିଜେ ନିଜ ନିତ୍ୟକର୍ମ ସାରିବା। ସେଇ ସେଇ ଭାତ ଡାଲି ଆଉ ଆମ୍ବ। ହଁ ସୁବୁଛି ଭାତ ଡାଲି ଆମ୍ବ ଆଉ ଶାଗ ଭଜା, ଆଳୁ ଚଟଣି ଏୟା ଆଉ।
ଆଉ ହଁ ମୁଁ ଆଜି ଟିକେ ଆଜି ବୁଧବାର ଆଜି ଆମିଷ ମାଛ ମୁଁ ଟିକେ ଖାଇବାକୁ ଭଲ ପାଏ ତେଣୁ ମୁଁ ଭାତ ଡାଲି ଆଉ ମାଛ ତରକାରୀ ଖାଇ ଖାଇଛି ଯେ ଖାଇବା ଖାଇ
ଆଜ୍ଞା ସନ୍ଧ୍ୟା ଟାଇମ ନା ସନ୍ଧ୍ୟା ସମୟରେ ଜଳଖିଆ ସନ୍ଧ୍ୟା ତମର ଏଇନା କଣ ଜଳଖିଆ ଖାଇବ?
ନିଶ୍ଚିନ୍ତମୁଁ ବର୍ତ୍ତମାନ ବରା ଆଉ ଆଲୁ ଚପ। ଚପ୍ ଖାଇବି।
ମାନେ ତେଲ ଯେତିକ ଜିନିଷ ଯେ ଅଧିକ ମାନେ ବେଶି ଖାଇବେନି ବହୁତ କମ ଖାଇବେ। ସେଟା ଦେହ ପ୍ରତି ବହୁତ ହାନିକାରକ।
ଆଜ୍ଞା ଆପଣ ସବୁ କଣ ସବୁ ଜଳଖିଆ ଖାଇବାକୁ ଭଲ ପାଆନ୍ତି?
ଆମକୁ ସେମିତି ସେଇ ବରା ତରକାରୀ ମାନେ କେତେବେଳେ କେମିତି ଇଛା ହେଲେ ଆଳୁ ଚପ ଏମିତି ଆଉ ଆଉ ଲଙ୍କା
ବହୁତ ହାନିକାରକ ଆଜ୍ଞା।
ସେଥିଲାଗି ଯେତେ କମ ଖାଇପାରିବା।
ଆଜ୍ଞା ଆପଣଙ୍କ ଘର ପାଖରେ ସବୁ ଜଳଖିଆ ଦୋକାନ କଣ ଅଛି?
ଆମର ଏଠି ଜଳଖିଆ ଦୋକାନ ନାହିଁ ଆମର ଯୋଉ ମାନେ ପାଖରେ ତ ଆମ ଛ କ ଅଛି ଚଣ୍ଡିଖୋଲ ତ ସମସ୍ତ ସେ ସମସ୍ତେ ସେଇ ଚଣ୍ଡି ଖୋଲ ରୁ ଯାହା ବିି ଆଣନ୍ତି ସେ କ୍ରୟ କରି ଚଣ୍ଡି ଖୋଲ ରୁ ହିଁ ଆଣନ୍ତି।
ଆଜ୍ଞା ନିଶ୍ଚିନ୍ତ କୁହନ୍ତୁ।
ସୁଧା ନାଇଁ ତାପରେ ମଝିରେ ଥରେ ଆମ ଗାଁ ରେ ଜଣେ ବିକୁଥିଲେ ମାନେ ଏମିତି ଆଳୁଚପ ବରା ସବୁ କରିକି ବିକାବିକି କରୁଥିଲେ ତାପରେ ସେ ସେ ବି ବନ୍ଦ କରିଦେଲେ। ତ ତାଙ୍କର କିଛି ଅସୁବିଧା ହେଇଥିବ ସେଥିପାଇଁ ବନ୍ଦ କରିଥିବେ। ତାପରେ ଆଉ ଏଠି କେହି ଏ ତେ ଆଉ ବିକି ମାନେ ବିକ୍ରି କରୁନାହାନ୍ତି ଆଉ।
ଆଜ୍ଞା।
ଆଜ୍ଞା। ଆଉ ଆପଣଙ୍କ ଗାଁ ରେ ବୋଧେ ସବ ସବୁ ବିକ୍ରି ହୁଏ।
ଆଜ୍ଞା ଆମ ଗ୍ରାମ ପା ମୁଣ୍ଡରେ ଗୋଟେ ଜଳଖିଆ ଦୋକାନ ଅଛି। ସେଠି ବରା ପିଆଜି ଆଉ ତରକାରୀ ହୁଏ ବହୁତ ଗ୍ରାମ ର ଉ ଲୋକମାନେ ପଡୋଶୀ କ ଗ୍ରାମରୁ ଲୋକମାନେ ଆସି ସେଠି ଜଳଖିଆ ଖାଆନ୍ତି।
ଆଜ୍ଞା ଭଲ କ ଥା ଆମର ଏଠି ସେମିତି କିଛି ସୁବିଧା ନାହିଁ ଆଜ୍ଞା। ଆଉ କଣ କୁହନ୍ତୁ।
ବାଖରେ ଅଛି ନଈ ପାଖରେ ନଈରେ ଆମର ମା ମାଛ ମାନେ ସବୁ ଖେଳୁଛନ୍ତି ମାଛକୁ ଦେଖୁଛି।
ଆଜ୍ଞା। ଆଜ୍ଞା ଦିଟା ମାଛ ଧରିକି ଘରକୁ ପଳେଇ ଆସିବେ ଆଉ।
ଆଜ୍ଞା କୁହନ୍ତୁ।
ମୁଁ କହିଲିି ମାଛ ଦିଟା ଧରିକି ଘରକୁ ପଳେଇ ଆସିବେ ଆଉ।
ଟିକେ ମାଛ ଧରିଛି ଏବେ ଆମର ବଞ୍ଚୀ ଛଡରେ ମାଛ ଧରିଛି।
ଆଜ୍ଞା ଆପଣଙ୍କର ସବୁ ନଈରେ ସବୁ ମାଛ ଧରା ହୁଏ।
କଣ କହିଲେ।
ମୁଁ କହିଲି ଆପଣଙ୍କର ନଈରେ ସବୁ ନଈରୁ ସବୁ ମାଛ ଧରା ହୁଏ।
ହଁ ନଈରେ ଆମର ପା
ହ୍ୟାଲୋ।
ସେଥିରେ ସବୁ ଗ୍ରାମର ଗ୍ରାମବାସୀ ମାନେ ସବୁ ଗା ଧୁଆ କରନ୍ତି ଗାଈ ଗୋରୁ ଗାଧୋଇ ଦିଅନ୍ତି ଆଉ ପାଣି ବି ସବୁ ନିର୍ଭର ଏବେ ତ ପାଣି ଟିକେ ପ ଏ ଗୋଳିଆ ହେଇଯାଇଛି ପାଣି ଟି ବହୁତ
ଆଜ୍ଞା। ପାଣି ସଫା ରଖିଲେ ଭଲ। ସେଟା ଆଜିିକାଲି ଚର୍ମ ରୋଗ ସବୁ ଯଉ ବାହାରିଛି ପାଣି ଯେତେ ସଫା ମାନେ ପାଣି ମାନେ ବ୍ୟବହାର କରିବା ସେତିକି ଭଲ।
ଆଜ୍ଞା ଆଉ ଆପଣ ବୁଲାବୁଲି କରିବାକୁ ସବୁ କୁଆଡ଼େ ଯିବାକୁ ଭଲ ପାଆନ୍ତି।
ଆମେ ତ କୁଆଡେ ବୁଲାବୁଲି କରିବାକୁ କିନ୍ତୁ ଦୂର ଜାଗାକୁ ବୁଲାବୁଲି ଯିବାକୁ କି ବହୁତ ଭଲ ଲାଗେ ଆମକୁ।
ଆଜ୍ଞା ଦୂର ଜାଗା ସବୁ କୁଆଡେ କୁଆଡେ ଓଡିଶା ଭିତରେ ଯାଇଛନ୍ତି କହିବେ କି।
ମୁଁ ତ ପଞ୍ଚଲିଙ୍ଗେଶ୍ଵର ଯାଇଥିଲୁ।
ଆଜ୍ଞା।
ଆ ପଞ୍ଚୁ ପାଣ୍ଡବ।
ଆଜ୍ଞା।
ଆଉ ଏମିତି ବହୁତ ସାରା ଜାଗା ମାନେ ଜାଗା ଅଛିଁ ମୁଁ ଯାଇଛି।
ଆଜ୍ଞା ଏ ପଞ୍ଚୁ ପାଣ୍ଡବ ଯୋଉ ଯାଇଥିଲେ ପଞ୍ଚୁ ପାଣ୍ଡବ ବିଷୟରେ ଟିକେ ମତେ ବର୍ଣନା କରିବେ କି।
ମୁଁ ତ ମାନେ ଏତେ କିଛି ଜାଣିନି ମାନେ ସେ ବିଷୟରେ କିନ୍ତୁ କୁହନ୍ତି କି ପନ୍ ମାନେ ପାଞ୍ଚ ଜଣ ପାଣ୍ଡବ
ମାନେ ଆମେ ସବୁ ଯାଇଥିଲୁ ଗୋଟିଏ ଗାଡି କରିକି। ସେ ଗାଡିରେ ଆମେ ସବୁ ଚିଲିକା ଯାଇଥିଲୁ, ଆମର ବାଣ ପୁର ଭଗବତୀ ବାଣପୁର ଯାଇଥିଲୁ, ବାଟରେ ଚିଲିକା ବା କାଳିଜାଇ ମନ୍ଦିର ସେ ସେଥିରେ ଆମେ ଡଙ୍ଗା ରେ ଯାଇଥିଲୁ, ଡଙ୍ଗାରେ ଆମେ ଗଲା ଲା ବେଳେ ହଂସରାଳୀ ପକ୍ଷୀ ମାନେ ସବୁ ଆମ ସହିତ ଯାଇଛନ୍ତି। ଆପଣ ଚିଲିକା ଯାଇଛନ୍ତି, କାଳୀଯାଇ ମା ଆମ
ହଁ ଯାଇ ଯାଇଥିଲି, ଛୋଟ ହେଇଥିଲି ଯାଇଥିଲି। ଆଉ ମନ ନାହିଁ ଏବେ। ତ ଏବେ ତ ସବୁ ନୂଆ ନୂଆ ମାନେ ଉନ୍ନତି ହଉଛି ମାନେ ପ୍ରତ୍ୟେକ ଜାଗା। ତ ମୁଁ ଏବେ ନୂଆ କୁ ଯାଇନି ଆଉ।
ଆଜ୍ଞା।
ଆଜ୍ଞା, ଆଉ ଆମର ଆମ ଯାଜପୁରର ବିରଜା କ୍ଷେତ୍ର କୁ ଯାଇଛନ୍ତି ଦ ଦଶର୍ନ କରିବା ପାଇଁ?
କ୍ଷେତ୍ର ବିଷୟରେ ଟିକେ କହିବେ କି ବିରଜା କ୍ଷେତ୍ର କେମିତି କଣଗଲେ?
ଆମେ ମୁଁ କେବେ ଯାଇନି ବିରଜା କ୍ଷେତ୍ର, ନା ଦର୍ଶନ କରନି ମାଆଙ୍କର ଯେବେ ଡୋରି ଲାଗିବ ସେବେ ଯିବି ଆଉ, କିନ୍ତୁ ଆମ ଯାଜପୁରକୁ କୁ ଗଦା କ୍ଷେତ୍ର ଭାବେ ଆମର କୁହନ୍ତି ତ ଆଜ୍ଞା ସିଏ ମୁଁ କେବେ ଯାଇନି ଆପଣ କେବେ ଯାଇଛନ୍ତି?
ନିଶ୍ଚିତ ମୁଁ ଆମର ବିରଜା ହଉଛି ଆମେ ଯାଜପୁର ର ଲୋକ ଯାଜ ଯାଜପୁର ଜିଲ୍ଲା ହଉଛି ଆମର, ଯାଜପୁର ଜିଲ୍ଲାରେ ଆମେ ଆମର ବିରଜା କ୍ଷେତ୍ର ମା ବିରଜା କ୍ଷେତ୍ର, ସିଏ ଆମକୁ ଘଣ୍ଟ ଘୋଡେଇ ରଖିଥାନ୍ତି। ଆପଣ ନିହାତି ସୁଯୋଗ ପାଇଲେ ଆମେ ସମସ୍ତେ ମିଶିକି ଏଇ ଯିବା ବିରଜା କ୍ଷେତ୍ର।
କେବେ ଗୋଟେ ମାନେ ସମସ୍ତେ ମିଶିକି କଥାବାର୍ତ୍ତା ହେଇ କେବେ ଗୋଟେ ଯିବା ଆଉ ବିରଜା କ୍ଷେତ୍ର ଦର୍ଶନ କରି ଆସିବା। ମାଙ୍କ ଇଛା।
ଆଜ୍ଞା, ଆଉ ଆପଣଙ୍କ ଗ୍ରାମରେ ସବୁ କେତେ ଗ୍ରାମବାସୀ ଅଛନ୍ତି ସେ ବିଷୟରେ ଟିକେ କହିବେ କି?
ଆମ ଗ୍ରାମରେ ପ୍ରାୟ ହଜାରରୁୁ ଉର୍ଦ୍ଧ୍ୱ ଅଛନ୍ତି। ଗ୍ରାମବାସୀ, ଆଜ୍ଞା। ଆପଣ ଙ୍କ ଗ୍ରାମ ରେ?
ଆମ ଗ୍ରାମରେ ପ୍ରାୟତଃ ଲୋକ ସଂଖ୍ୟା ତିନିଶହରୁ ଉର୍ଦ୍ଧ୍ୱ ହେବେ। ଆମ ଗ୍ରାମରେ ଗୋଟିଏ ମନ୍ଦିର ଅଛି ଆଉ ଗୋଟିଏ ବିଦ୍ୟାଳୟ ଅଛି। ସେଇ ବିଦ୍ୟାଳୟରେ ଆମର ଗ୍ରାମର ପିଲାମାନେ ସବୁ ପାଠ ପଢନ୍ତି।
ଆମର ବି ଅଛି, ଆମ ଗ୍ରାମରେ ଗୋଟେ ବିଦ୍ୟାଳୟ ମନ୍ଦିର ପାଖ
ଆଜ୍ଞା ଆଜ୍ଞା।
ବିଦ୍ୟାଳୟ ଅଛି, ସମସ୍ତେ ଆମେ ଆମର ସେଠି ପ୍ରଥମ ଶ୍ରେଣୀରୁୁ ସପ୍ତମ ଶ୍ରେଣୀ ଯାକେ ମାନେ ପାଠ ପଢାଯାଏ, ତାପରେ ଶିକ୍ଷକ ଲୋକମାନେ ବି ଆମ ଗ୍ରାମରେ ଅଧା ଅଛନ୍ତି, ଆଉ ବାହାରୁ ବି ଅଧା ଆସୁଛନ୍ତି। ଆଉ ଗାଁ ର ସ ପ୍ରତ୍ୟେକ ଛୁଆ ଯାଉଛନ୍ତି ପଢିବା ପାଇଁ ଆଉ।
ଆଜ୍ଞା ନିଶ୍ଚିନ୍ତ, ଆଉ ଆପ ଆପଣଙ୍କ ଗ୍ରାମର ସବୁ ପିଲାମାନେ ଏବେ ତ ବର୍ଷା ଋତୁ ହେଇଥିବାରୁ ଆଉ ତ ଖେଳକୁଦ ସବୁ ଖେଳି ପାରୁନଥିବେ?
ନାଇଁ ଏବେ ଆଜି ଟିକେ ଖରା ହେଇଛି, ଆଜି ଯଦି ଖରା ଟିକେ ହେଇଛି ଆଜି ସମସ୍ତେ ଖେଳୁଥିବେ, ନହେଲେ ବର୍ଷ ଯୋଉ ମଝିରେ ହେଇଥିଲା, ଗାଁ ରେ ଟୋ ସବୁ ଜିନିଷ ମାନେ କାଦୁଅ ହେଇଯାଇଥିଲା ରାସ୍ତା, ସବୁ କିଛି କାଦୁଆ ହେଇଯାଇଥିଲା ସବୁ ଖେଳି ପାର ନଥିଲେ ଛୁଆମାନେ। ଏବେ ସୁ ଆଜି ଯାଇଥିବି ଖେଳିବା ପାଇଁ।
ଆଜ୍ଞା। ଆପଣ ଆମର ବି ଗ୍ରାମରେ ଗୋଟିଏ ବଡ ପଡିଆଟି ଅଛି। ପାଗ ଆମର ଏପଟେ ବହୁତ ଖରା ହଉଛିି ଗୁଳିୁ ଗୁଳି ଲାଗୁଚି ଗରମ ଅନୁଭବ ହଉଚି।
ଆଜି ଟିକେ ଖରା ଅଧିକ ଅଛି ସେଥିଲାଗି ଗୁଳୁ ଗୁଳି ହଉଚି। ଆଉ ସବୁ ଏଇନା ସନ୍ଧ୍ୟାରେ କଣ କ ମାନେ କରିବାର କଣ ମାନେ କାମ କଣ କରିବାର ଅଛି।
ଆଜ୍ଞା ଏବେ ମୁଁ ବର୍ତ୍ତମାନେ ଗୋଡ ହାତ ଧୋଇ ଠାକୁରଙ୍କ ପାଖରେ ଟିକେ ପ୍ରାର୍ଥନା କରି ପିଲାମାନଙ୍କୁ ଟିକେ ଆମର ଗୋଟେ ମୋ ପୁତୁରା ଅଛି ତାକୁ ପାଠ ପଢେଇବି।
ଆଜ୍ଞା ଆଜ୍ଞା। ଆପଣ ଆ ଆ ଆଜ୍ଞା କୁହନ୍ତୁ। ଆପଣ ଆଉ କେତେ ପିଲାଙ୍କୁ ମାନେ ପାଠ ପଢଉଚନ୍ତି। ହାଲୋ ଆଜ୍ଞା। ସେ ସବୁ ମାନେ କେତେ ମାନେ କୋଉ କୋଉ ଶ୍ରେଣୀରେ ପଢୁ
ଆମର ପ୍ର ଜଣେ ପିଲା ପର୍ଥମ ଆଉ ଗୋଟେ ଦି ତୀୟ ଆଉ ଜଣେ ଚତୁର୍ଥ ଆଉ ଜଣେ ପଞ୍ଚମ ଏମ୍ତି ସବୁ ପିଲାମାନଙ୍କୁ ଆଜ୍ଞା ନି ଶ୍ଚିନ୍ତ ପାଠ ସବୁ ପିଲାମାନେ ପାଠ ପଢ଼ାଉଚନ୍ତି। ଆପଣ ଆପଣ ଆ କେତେ ଜଣଙ୍କୁ ପାଠ ପଢେଇବା ପାଇଁ ଭଲ ପାଆନ୍ତି।
ପାଠ ପଢିବାକୁ ଭଲ୍ ପାଏ କିନ୍ତୁ ଛୁଆ ମାନେ ପିଲାମାନେ ପା ପାଠ କରିକି ଆଣିବେନି ତ ପାଠ କରିକି ଆଣିବେନି ସେଥିଲାଗି ମୁଁ ତାଙ୍କୁ କାଳେ ବାଡ଼େଇବି। ସେଥିଲାଗି ମୁଁ ବେଶୀ ମାନେ ତାଙ୍କୁ ପା ଠ ପଢାଏନି ଆଉ ମୁଁ ମନା କରେ ଆଉ।
ଆଜ୍ଞା।
ଆଜ୍ଞା ଏଥିଲାଗି ମୁଁ ପଢାଏନି ତାଙ୍କୁ ଆଉ।
ତିରେ ଆଜି କଣ ଖାଇବେ ଟିକେ କହିବେ କି।
ରାତିରେ ଆଜି ମାନେ ସେମିତି କିଛି। ଯେତେବେଳେ ଯୋଉଟା ଇଚ୍ଛା ହବ କରିକି ମୁଁ ନିଜେ ଖାଇଦବା କଥା ଆଉ ବଡ ହେଲେ ତ ସେଇୟା ଆଉ ଯେତେବେଳେ ଯୋଉଟା ଇଚ୍ଛା ହବ ନିଜେ ହାତରେ ବି ନିଜେ କରିକି ଖାଇଦେବେ।
ଆଜ୍ଞା।
ଆଜ୍ଞା ଆଉ କଥା ହେଇ ବୋହୁତ୍ ଭଲ୍ ଲାଗିଲା ଆଉ। ଆଉ ଆପଣ ଆଉ କେତେବେଳେ ଫାଙ୍କା ହେଲେ ବି ଫୋନ୍ କରିପାରିବେ।
ନିଶ୍ଚିନ୍ତ ଭ ଭଗବାନଙ୍କ କୃପାରୁ ଆପଣ ବି ଜୀବନ ସୁଖମୟ ହଉ।
ଆଜ୍ଞା। ଆପଣ ଯେବେ ବି ଫାଙ୍କା ହେବେ ମତେ କଲ୍ କରିପାରିବେ ମୁଁ ତ ସବୁବେଳେ ଅଛି। ଆଉ ରହୁଛି ଧନ୍ୟବାଦ୍ କଲ୍ କରିିଥିବାରୁ ନମସ୍କାର୍ ଜୟ୍ ଜଗନ୍ନାଥ୍।